ହଁ ନମସ୍କାର
ହଁ ହଁ ମୋ ଭଏସ ଶୁଭା ହଉଛି ଠିକ କ୍ଲିଅର
ହଁ ଆଜ୍ଞା ଶୁଭାଯାଉଛି
ଆଛା
ଆଜ୍ଞା କଣ କରୁଛନ୍ତି
ଏଇ ସକାଳୁ ଉଠିକି ବସିଥିଲି ଆଉ ଏଇ ଗଛ ଟା ଟିକେ ପାଣି ଫାଣି ଦେଲି ଏଇ ଟିକେ ଭଙ୍ଗା ଭଙ୍ଗି କରୁଥିଲି ସବୁ ରାତିରେ ସଫା କରି ସୁୁଖା ଶୁଖି ହେଇଥିଲା
ଆଚ୍ଛା
ହଁ ସେଇଟା କରୁଥିଲି ଆଉ ତମେ କଣ କରୁଛ
ସକାଳ ଜଳିକିଆ ହଁ ମୋର ବି ଗାଧବଧ କାମ ସାରିକି ଟିକ ବସିଛି ଟିକିଏ ଆଉ
ଯାଅ କେତେବେଳ ଉଠୁଛ
ମୁ ପାଞ୍ଚଟା ରୁଉଠେ ସବୁଦିନ
ବାପା ବାପ ବହୁତ ଭଲ
ଶାଶୁ ଘରେ ରହିଲେ ଟିକେ ଜଲ୍ଦି ଉଠିବାକୁ ପଡିବ
ହଁ ହଁ ହଁ ଆମେ କଥା ହେଇଥିଲେ କି
ନାଇଁ ଆମେ କଥା ହେଇନହିଁ
ଆଚଛା ଓ ଶାଶୁଘର କୋଉଠି
କେନ୍ିତାାପଡ଼ା
ଆଚ୍ଛା ଏବେ କଣ ନୂଆ ବାହାଘର ନା ବାହାଘର ହେଲାଣି କେତେ
ହଁ ବାହାଘର ଦୁଇ ବର୍ଷ ହେଇଗଲାଣି
ଆଉ କିଛି ଛୁଆ
ନାଇ ଛି ହେଇନ
ହେଇନି ହବଉ ଆଚଛା ଆଉ କଣ ଆଉ କଣ କର ନା ନାଇଁ ଘର ଘରେ
ହଁ ଘରେ ଅଛି କମ୍ପିଟେଟିଭ ପଢାପଢି କରେ
ଆଚ୍ଛା କଣ ପଢିଛ
ମୋର ଗ୍ରାଜୁଏସନ୍ କମ୍ପ୍ଲିଟ୍ ଅଛି ସୋସିିଲଡିଜ ଅନର୍ସରେ
ସୋସିଓଲୋଜି ଆଉ ତମ ହଜବେଣ୍ଡ
ହଜବେଣ୍ଡ ଅଛନ୍ତି ଭୁବନେଶ୍୍ୱରରେ ଗୋଟେ ପ୍ରାଇଭେଟ କମ୍ପାନୀରେ
ଆଚ୍ଛା ଭୁବନେଶ୍ଵର କୋଉଠି? ମୁଁ ଅହଁ। ଆମର ଚନ୍ଦ୍ରଶେଖରପୁର ହଁ ସେଇଥିପାଇଁ ପଚାରଲି।
ଆଉ ମୁଁ ବି ସେଠି ରହୁଥିଲି ହଁ ରସୁଲଗଡରେ ମୁଁ ରହୁ ଥିଲି ଏବେ ଗାଁରେ ରହୁଚି ଆଉ।
ଆଚ୍ଛା।
ଆଉ ଚନ୍ଦ୍ରଶେଖରପୁରରେ ରହୁଚନ୍ତି ନାଇଁ ଭାଇ କଣ କରନ୍ତି?
ଏଇ ବିଜନେସ୍ ଆଉ।
ହୁଁ ହୁଁ ହୁଁ।
ହୁଁ ଆଉ ତମର ଘରେ ଫେ ମୋର ହେଇଗଲାଣି ବାଇଶ୍ ତେଇଶ୍।
ବାଇଶ୍ ତେଇଶ୍ ବର୍ଷ।
ହଁ।
ଆଉ ପିଲା ଛୁଆ?
ପିଲାଛୁଆ ଗୋଟେ।
ପୁଅ ନା ଝିଅ?
ଗୋଟେ ପୁଅ ଆଉ ସିଏ କରୁଚି ହଁ ବିଟେକ୍ କରୁଚି ଥାର୍ଡ୍ ଇୟର ଏଇଟା ତାର ହଁ।
ଏ ଆଛା। ଉଁ
ଆଉ ତମର ଫ୍ୟାମିଲିରେ କିଏ ସବୁ ଅଛନ୍ତି?
ଶାଶୁ ଘରେ ଅଛନ୍ ତି ହଁ ଯାଆ ଦେଢ଼ଶୁର, ଶାଶୁ, ଶଶୁର, ଦିଇଟା ଝିଆରୀ ଛୋଟଛୋଟ। ଆଉ ଦିଅର ଜଣେ ବାହା ହେଇନାହାନ୍ତି ମୁଁ ମଝିଆଁ ଆଉ ମୋ ହଜବେଣ୍ଡ ମୁଁ ହଜ୍ ବେଣ୍ଡ୍ ତ ବାହାରେ ରୁହନ୍ତି, ମୁଁ ଏଠି ଗାଁରେ ରୁହେ ଆଉ ବାକି ସମସ୍ତେ ତ ଘରେ ରୁହନ୍ତି ଆଉ।
ଓହୋ।
ହୁଁ।
ମାନେ ଦିଜଣ ଭାଇ ଏମାନେ ଦି
ତିନି ଜଣ।
ତିନି ଜଣ ଓ ଦେଢଶୁର ଆଛା ଆଛା ଭୋଉଣୀମାନେ? ନାହାନ୍ତି।
ଚାରିଜଣ ସେ ବାହା ହେଇଯାଇଚନ୍ତି ସମସ୍ତେ।
ବୋହୁତ ମାନେ ଫ୍ୟାମିଲି ବୋହୁତ ବଡ ଫ୍ୟାମିଲି ହଁ।
ଆମ ବାପଘରେ ବି ସେମତି ଜଏଣ୍ଟ୍ ଫାମିଲି।
ଆଛା ମାନେ ଇଏ କଣ ଜଣଙ୍କର ନା ମା ଜଏଣ୍ଟ୍ ନା ସ ମାନେ ସମସ୍ତଙ୍କ କଥା ମିଶିକି କୋହୁଚ ନା ଓନ୍ଲି ତମ ଶାଶୁ
ନାଇଁ ନାଇଁ ଆମ ଶାଶୁ ଶଶୁରଙ୍କର ସାତଟା ପିଲା।
ଆଛା ଆ ଓ ଆଛା।
ତିନଟା ପୁଅ।
ଓହୋ ହୋ ହୋ ସେତୋଳେ ତ ସେମତି ଥିଲା ଆଉ ଅ।
ବଡ଼ ନଣନ୍ଦ ଝିଅ ସେ ସମସ୍ତଙ୍କଠୁ ବଡ଼ ତାଙ୍କୁ ଆସିକି ବୟସ ହେଇଗଲାଣି ପଇଁଚାଳିଶ ଛୟଳିଶ ଭଳିଆ।
ଅଁ ମୋ ବୟସର ଆଉ।
ହଁ। ପଇଁଚାଳିଶ ଛୟାଳିଶ ପାଖାପାଖି ହେଇଗଲାଣି ଆଉ ମୋ ସେଇ ସେପଟେ ସେମତି ପୁଅକୁ ଅନେଇ ଅନେଇ ଝିଅସବୁ ତିନଟା ଫାଷ୍ଟ ବଡ ହେଲେ। ତାପରେ ତିନଟା ପୁଅ ତାପରେ ଫୁଣି ଗୋଟେ ଝିଅ। ଶାଶୁଙ୍କର ମୋ ବାହାଘର ପୂର୍ବରୁ ସାଙ୍ଗନା ଆ ଆମ ଘରେ ବାପଘରେ।
ହୁଁ ବାପଘରେ?
ବାପ ଘରେ ଆମର ଜଏଣ୍ଟ ଫ୍ୟାମିଲି ସମସ୍ତେ ମିଶିକି ରୁହନ୍ତି ମୋ ବାପା ଯେ ତିନି ଭାଇ।
ଉଁ ହୁଁ।
ମୋ ବାପା ବଡ ମୁଁ ତାଙ୍କ ବଡ ଝିଅ ମୋର ଗୋ ଗୋଟେ ଭଉଣୀ ସାନ ଭଉଣୀ ଅଛି ଆମେ ଦି ଭଉଣୀ ଆମର ଭାଇ ନାଇଁ ତାପରେ ମଝିଆ ଦାଦା ମଝି ଖୁଡି ତାଙ୍କର ଗୋଟେ ପୁଅ ଗୋଟେ ଝିଅ ତାପରେ ସାନ ଦାଦା ସାନ ଖୁଡି ତାଙ୍କର ବି ଦିଟା ଝିଅ ଜେଜେ ବାପା ଜେଜେମା। ଥିଲେ ଜେଜେମା ଚାଲିଗଲାଣି ପାଞ୍ଚ ବର୍ଷ ହେଲାଣି। ଜେଜେ ବାପା ଅଛନ୍ତି ଆଉ ବାକି ସେ ଠି ଆମର ସମସ୍ତେ ସେମିତି ଏକାଠି ଅଛନ୍ତି ସମସ୍ତେ। ଉଁ ଆଉ। ଉଁ ଆଉ ଆ ମୁଁ ବଡ ଝିଅ ମୋର ଏବେ ବାହାଘର ହେଇଛି ମୋ ସାନ ଭଉଣୀର ବାହାଘର ଖୋଜାଖୋଜି ଚାଲିଛି। ସିଏ ବି ଓଡ଼ିଆରେ ମାଷ୍ଟର କରିଛି ଏମ ଏ କରିଛି।
ଉଁ ହୁଁ।
କରିକି ଏବେ ଅଛି ଗୋଟେ ପ୍ରାଇଭେଟ ହସ୍ପିଟାଲ ଅଛି କଟକରେ। ଆଉ ତାର ଖୋଜାଖୋଜି ଚାଲିଛି ଆଉ ତାର ହବ ବାହାଘର ଆଉ।
ଆଚ୍ଛା ମୁଁ ଗୋଟେ ବାୟୋ ଡାଟା ଦେବି। ଦେଖିବ ଯଦି ବାହାଘର କରିବାକୁ ଚାହିଁବ ହେଲା।
ଆମର ଗୋପାଳ କାଷ୍ଟ।
ହଁ ମ କାଷ୍ଟରେ ମା କିଛି ନାହିଁ ଜାତି ସହିତ କିଛି ନାଇଁ ଯଦି ପିଲା ଭଲ ହେଲା।
ଦେଖନ୍ତୁ ନାହିଁ ଯେ ଆ ସେଇଟା ସମସ୍ତେ ବୁଝିଲେ ହବ ନା।
ନାଇଁ ମୁଁ ମୋ ତରଫରୁ ଏଇଥିପାଇଁ କହୁଛି ଯେହେ ତୁ ମୁଁ ମୋ ପରିବାରକୁ ସେଟା କହିପାରିବି। ସେଇଥିପାଇଁ ମୁଁ କହୁଛି ତେଣୁ ତମର ଯଦି ସେଇଟା ମାନେ ପ୍ରୋ ଉଁ ଅସୁବିଧା ଥିବ।
ହଁ ହଁ।
ସେଟା କହିପାରିବା ନାଇଁ ଆମର ହବନି ଦିଦି ବୁଝିପାର
ଆମର ହଁ ଆମର ସତ କଥା ଦିଦି ମାନେ ଆମର। ସେଇ ଗୋପାଳ କାସ୍ଟ ଜାତିରେ ହିଁ କରିବେ। ବାହାଘର ବୁଝି ପାରୁଛନ୍ତି ହଁ ହଁ ହଁ ହଁ ହଁ। ଆଉ ସେଇଟା କାହିଁକି ମିଛରେ ମୁଁ
ହଁ ହଁ ସେଇଥିପାଇଁ ପଚାରିଲି। ହଁ ହଁ। ନାଇଁ ଠିକ ଅଛି ନାଇଁ ସେୟା ଯେ- ମୋ ପାଖରେ କ ଅଛି ଗୋଟେ କି ଜଣେ ମୋ ଭାଇ ଜଣେ ଅଛନ୍ତି ସେଇ। ପାଇଁ ପଚାରୁଥିଲି।
ହୁଁ।
ଓହୋ।
ଆଉ ବାକି।
ତମର ଏବେ ସବୁ କାମ ଧନ୍ଦା କେମିତି କଣ ସକାଳୁ କରୁ
ହଁ ସକାଳୁ ସବୁ ରାତିର ଯୋଉ ସକାଳୁ ଯୋଉ କାମ ସବୁ। ଘର ଝାଡୁ ପୋଛା ସବୁ ସରିଲାଣି। ଅ ହଁ ଗାଧୁଆ ପାଧୁଆ ସବୁ ହଁ ହଁ ଗାଧୁଆ ପାଧୁଆ ସବୁ ସରିଲାଣି ପାନସ ଟାରୁ ଉଠିଲି ତା ହଁ ସବୁ ସରିଲାଣି।
ଅ ହଁ ତ ଶୋଇ ପଡ ବୋଧେ ଜଲ୍ଦି?
ହଁ ଜଲଦି ବୋଲି ମୁଁ ପାଠ ପଢି ଶୋଇଲା ବେଳେ ଏଗାରଟା ବାରଟା ହେଇଯାଏ ମୋର କାମ ସରି
କଣ ପାଇଁ ପାଠ ପଢୁଛ ମାନେ କଣ ସ କମ୍ପିଟେଟିଭ କୋଉ କୋଉ ଇଏ ପାଇଁ?
ହଁ ମୁଁ ସବୁ ଦଉଛି ମୁଁ ଏବେ ଆର୍ ଆଇ ଦେଇଥିଲି ଓ ଡବଲ୍ ଏସ୍ ଏସ୍ ସି ର ବାହାରିଥିଲା ମୁଁ ତାପରେ। ହ! ଆମର ଦିଏ ଏଥିରେ ଆକଚୁଲି ମୋର ବେଶୀ ଟାର୍ଗେଟ ହେଲା ମୋର ଓ ପି ଏ ସି।
ଆଚ୍ଛା ଓ ଓ ପି ଏ ସି।
ଓ ପି ଏ ସି ଦଉଛି ଦେଇଛି ଦିଥର ଏଇଥରକ। ଆକ୍ଚୁଆଲି ମୁଁ ପ୍ରେଗନେଣ୍ଟ ତି ପ୍ରେଗନେନ୍ସ୍ ପାଇଁ ଦେଇନଥିଲି--ଦେଇନଥିଲି। ପ୍ରେଣେସାୟ ବସିିକିଲେକ୍ ଶଖିପାରିବିନି ବୋଲି, ମୁଁ ଆପ୍ ଏଥିର ଆପ୍ଲାଏ କରିନଥିଲି। ତ ଦୁର୍ଭାଗ୍ୟବଶ ତ ପୁଅଟା ତ-ଅ ପେଟରୁ ଚାଲିଗଲା।
ଓହୋ! ଓହୋଓ! ସରି ହୁଁ ଉଁ ତମେ ଟିକେ-ଏ କେୟାରଫୁଲ ରହିଲନି? ସତର୍କ ଟିକେ କ ରହିଥାନ୍ତ ନା ଆଉ। କେମିତି କଣ ହେଲା ଏମିତି?
ତ ମୋ କଣ ହେଲା ମୁଁ ଜାଣି ପାରିଲିନି? ହଠାତ୍ ଏମତି ମାନେ, ପିଲାର ବୁଲିବା ବନ୍ଦ ହେଇଗଲା ହେଠୁ ମୁଁ କହିଲି ଘରେ। ତା'ପରେ ବୁଲିଆ ବନ୍ଦ ହେଲା ପରେ ବି କିଛି ଅସୁବିଧା ନାହିଁ। ନା କିଛି ହେଇଛି ନା ପେଟ କାଟିଛି, କିଛି ହେଇନି। ମୁଁ, ପିଲାର ବୁଲିବା କାହିଁକି ମୋତେ ଜଣାପଡ଼ୁନି? ଡକ୍ଟରଙ୍କ ପାଖକୁ ଗଲି ଡକ୍ଟର ଅଲଟ୍ରାସାଉଣ୍ଡ କରି ଦେଖିଲେ ନାଇଁ ମୋମେଣ୍ଟ ଠିକ୍ ଅଛି ତୁ ଜାଣିପାରୁନୁ? ପ୍ରଥମ ତୁ ଜାଣିପାରୁନୁ। ହଁ, ଡକ୍ଟର ତ ଭଗବାନ ଆମ ପାଇଁ। ସେ ଯାହା କହିବେ, ତାଙ୍କ କଥାରେ ମାନିବା କଥା। ହଁ, ହଁ ବଟ୍ ମାନ୍ କାଲି, ପୁଣି ଘରକୁ ଆସିଲି। ଆସିବା ପରେ, ତା ପରଦିନ ମତେ ଜର ହେଇଗଲା।
ଓହୋ!
ହେଲାକୁ ସାର୍ଙ୍କୁ ପଚାରିଲି ସାର୍ ମତେ କହିଲେ ପାରାସିଟାମଲ୍ ଖାଆ। ଆଉ କିଛି ଖାଇବୁନୁ। ସେଥିପାଇଁ ହେଲା କି କଣ? ପରସିଟାମଲ୍ ହିଁ ମୁଁ ଖାଇଥିଲ। କିଛି ଆଣ୍ଟିବାଟିକ୍ ଖାଇନି କିଛି ବି ଖାଇନି। ଖାଇଲି ଜର କମିଲାନି, ହେଠୁପୁଣି ଆଉଥରେ ଦୁଇ ଦିନ ପରେ ଡ଼କ୍ ଙ୍କ ପାଖକୁ ଗଲାଅଳକୁ, ସାର୍ କହିଲେ ନାହିଁ। ପିଲା ଆଉ ନାହିଁ। ବହୁତ ମନ କଷ୍ଟ ହେଲା ଆଉ।
ମାଁ ଭଏସ୍, ଭଏସ୍ ଟା ମାନେ ଟିକେ ହାଲ୍କା ହାଲ୍କା ଶୁଭୁଛି ହାଁ।
ହଁ, ଆଜ୍ଞା।
ହଁ, କ୍ଲିୟର କର। ମାନେ ପୁରା ହଁ, ଶୁଭିଲା ହଁ।
ତା'ପରେ ସେଠୁ ଏମତି ହେଇ କି-ଇ, ପିଲାଟା ନର୍ମାଲଟି ହେଲା ଭଗବାନଙ୍କ ଦୟାରୁ। ଆଉ, ବାକି ରହିଲାନି ସେଇଟା ଗୋଟେ ଜୀବନର ଦୁଃଖ। ଏ ଭଗବାନ ଯାହା କରିବେ, ଆଉ କଣ କରିବି? ହୁଁ।
କିଛି କର ନା। ତମେ ଏବେ ଟିକେ ପଢାପଢି କର, କିଛି ନାଇଁ। ତମେ ଯୋଉଟାକୁ ଆଗ ଭାବୁ ସେଟା କର। ଭ ଶୁଣ କୋଉ ଜିନିଷ ଟା ହେଇଛି ଯଦି ସେଇଟା କିଛି ଆମ ଭଲ ପାଇଁ ହିଁ ହେଇଛି। ସେଇଟା ଭାବ। କାରଣ
ଆଉ, ହୁଏତ ସେମିତି ଏ ପିଲା କା ଆଉ ଟିକେ କିଛି ଅସୁବିଧା ହେଇ ଥାନ୍ତା ବଡ ହେଲେ। ସେ କଷ୍ଟ ଟା ମୁଁ ସହିପାରିବିନି। ଭଗବାନ ସେତ
ହଁ, ନିଶ୍ଚିନ୍ତ ନିଶ୍ଚିନ୍ତ ଯୋଉଟା ଭଗବାନ କରନ୍ ନ୍ତି ମଙ୍ଗଳ ପାଇଁ ଏଇଟା ସବୁବେଳେ ଭାବିଥାଅ। ଆଉ, ନିହାତି ତମେ ଏବେ ପଢା ପାଇଁ ଯଦି ବି ମାନେ-ଏ ଚଲେଇଚ ଚେଷ୍ଟା ଚଲେଇଚ, ନିହାତ୍ ତି ତମେ ଆଗ ସେଥିରେ ଲାଗ।
ମାନେ, ଏମିତି ଗୋଟେ ପରିସ୍ଥିତି ଦିଦି ମୁଁ ଠିଆ ହେଇଛି। ମାନେ ସେ କଥାକୁ ମୁଁ ଭୁଲି ପାରୁନି। ପାଠ ପଢିବାକୁ ବସିଲା ଆଳ ସେ କଥା ମନେ ପଡ଼ୁ
ହଁ, ହବ ମାମ୍ ତମ ବୟସ ବି ଛୋଟ। କିଛି ବ୍ୟସ୍ତ ହବାର ନାହିଁ, କିଛି ନାଇଁ। ବା କହିଲି ଗୋଟେ ଜିନିଷ ତମର ଆଗକୁ ହୁଏ ତ, ଗୋଟେ ଭଲ ଚାକିରିଟେ କରିବ। କି ଆହୁରି ତମ ଛୁଆକୁ ଆହୁରି ତା'ପରେ ତମେ -ଏଁ-ଏ କନ୍ ସିଭ କଲେ ଆହୁରି ଭଲରେ ତାକୁ ରଖିପାରିବ। ବୁଝିପାରୁଛ ନା ନାଇଁ! ତ ସେଇଟା ହିଁ ଗୋଟେ ଭଲ ଜିନିଷ ଭାବିବ! ଭଗବାନ ଯୋଉଟା କରିଚନ୍ତି ଉଁ-ଉଁ -ଉଁ ସେଇଟା ଭଲ ପାଇଁ।
ହ
ଜମା ମନ ଦୁଃଖ କରନି। ବୁଝିପାଇଲ? ତ ଶୁଣିକି ସଖାଳୁ ଟିକେ ଭଲ ଲାଗିଲାନି। ହଁ ଝିଅଟା ସାଙ୍ଗରେ କ ଖାଲି ଯେ ଓ ହଉ କିଛି ନାହିଁ ତୋମେ ମନ ଦେଇ ପଢା ପଢି କର ହେଲା।
ଆଜ୍ଞା।
ପଢାପଢି କର କେମତି କଣ ସେଟା କେ ପ୍ରିପିୟାର କୋଉଠି ହଉଚନ କି ନିଜେ ପଢୁଛ ମୁଁ ତ ଜାଣିନି।
ହଁ, ହଁ ନିଜେ ପଢେ ଅନଲାଇନ୍ ରେ କୋଚିଂ ବି ନିଏ।
ହଁ, ହଁ, ତ ଏବେ ତ ସେ ପା ପାଠ ପାଇଁ ତ ଏବେ ସବୁ ପ୍ରକାର ସୁବିଧା ହେଲାଣି। ଆଗରୁ କହ ଆମ ବେଳ ନଥିଲା। ତୋମ ଭଏସ୍ ଶୁଭୁନି ମା।
ଆଜ୍ଞା।
କାଇଁନା ଭଏସ୍ ନ ଶୁବିଲେ
ହଁ, ହଁ, ହଁ, ଆଜ୍ଞା।
ତେଣୁକରି ଉଁ, ତ ସେତେବେଳେ ଏତେ ସୁବିଧା ନଥିଲା ଏବେ ତ ସବୁ ସୁବିଧା ହେଲାଣି। ତେଣୁ ଭଲସେ ପାଠ ପଢି ଆଗ ସେଇଟାକୁ ମୁଖ୍ୟ ଜିନିଷ ଭାବ। ତାପରେ ଯାଉ ଆଉ ଛଅ ମାସ ଯାଉ ବର୍ଷେ ଯାଉ କଣ ହେଲା ସେମିତି କିଛି ଏତେ ବେସ୍ ତ ନାଇ ତୋମ ବୟସ ହେଇଯାଇନି ଯେ ଆଉ କିଛି ହବନି। ବୁଝିପାରୁଛ ନା ନାଇଁ ତେଣୁ ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ ସେଇଟା ଭାବିକି କର। ବୁଝିପାଇଲ ହଁ କିଛି ମନ ଦୁଃଖ କରନି।
ଆଉ ସକାଳୁ କଣ ଜଳଖିଆ ହବ କଣ?
ହଁ ଜଳଖିଆ ତ ହେଇନି। ଏଇ କଣ ଟିକେ ରୁଟି ଭଜା କି କଣ ବନେଇବି ଟିକେ ଆଉ। ତୋମର ଜଳଖିଆ ହେଲାଣିି ନା ନାଇଁ?
ହଁ ଆମର ଆଜି ପିଠା ହେଇଛି।
ପିଠା, ଭଜା।
ଆଚ୍ଛା ହଉ ହଉ ହଉ ଯାଅ ଖାଅ ହେଲା ହୋ। ରଖୁଚି ଆଁ,।